ହ୍ୟାଲୋ ହଁ ମା କୁହ ଗୁଡ ଗୁ ଏଇଠି ଛୁଆଙ୍କୁ ସବୁ
ଆ୍ଛା ମୁଗଲି ସନ୍ଧ୍ୟାବେଳେ ବୋଧେ ବ୍ୟସ୍ତ ଥିଲେ
ହଁ ହଁ ସନ୍ଧ୍ୟାବେଳେ ବ୍ୟସ୍ତ ଥିଲି ଛୁଆଙ୍କୁ ଟିକେ ନେଇକି ଯାଇଥିଲି ଏଇ ବୁଲାବୁଲି ଟିକେ କଲେ ପାର୍କରେ ଆସିଲେ ଆଉ
ଓ ରଜ ପାଇଁ
ହଁ ସେ ତ ରଜ ପାଇଁ ପୁରା ସମସ୍ତେ ବ୍ୟସ୍ତ ଆଉ ଯେହେତୁ ତ ବର୍ଷକୁ ଥରେ ହଉଛି ଛୋଟ ଛୋଟ ମନ୍ଦି ସେବେେ ସେମତି
ଆଛା ମୁଁ କହିଲି ଆଣ୍ଟି ମୋର ରଜ କଣ ଆଣ୍ଟି ମୋର ରଜ ହଉଛି ମୋ କାମ ଆଉ ବାକି କି ଘର ଆଉ ସେୟା ତୋ ନିତିଦିନି ରଜ କଣ ଗାଁ ରେ ତ ମାନେ ଏମିତି ପରିସ୍ଥିତି ସୃଷ୍ଟି ହେଇଛି। ଯେ ଗାଁ ରେ ଗୋଟେ ଦୋଳି ନାହିଁ ଖେଳିବାକୁ ଏ ବର୍ଷ
ତମର ପା ସେଠି ଗୋଟେ ପଡିିଛି ଯୋଉ ଇଏ ରଜ ମହାଷ୍ଟମୀ ପଡି
କଡ଼ି ଆଡି
କହିଲେ କଣ ମୁଣ୍ଡୁଗଡିରେ ପଡିଛି ବୋଲି
ଆମ ଗାଁରେ ଏଥର ଆଣ୍ଟି ଯେ ଦୋଳି ଟୋଟାଲି ଲାଗିନି ଗୋଟାଏ ଲାଗିଛି ଗାଁ ସହର ସମସ୍ତ ତ ମୁ? ଗଛ ତ ସମସ୍ତେ କାଟିଲେ ଦୋଳି ଆସ ଯିବୁ କୋଉଠୁ ବୁଝିଛନ୍ତି ନା? ତ ମାନେ ପରିବେଶ ତ ମୋ କହିବା କଥା ଦେଖ ଆମେ ଯେମିତି ଚାହିଁବା ଆମେ ସେମିତି କରିବା ବୁଝିଛନ୍ତି ନା?
ହୁଁ
ଆମେ ଯଦି ଭଲରେ ଆମ ଚାରିପାଖକୁ ରଖିବା ତ ଆମେ ଭଲରେ ରହିବା ଯଦି ଆମ ଚାରିପଟ ଖରାପ ରହିବ ତ ଆମେ ଖରାପରେ ରହିବା
ହୁଁ ଏଟ ତ ସତ୍ୟ କଥା ମା
ଏବେ କଣ ହଉଛି ନା ରାସ୍ତାଘାଟ ପାଇଁ ଗଛରିଆ କାଟି ଦଉଛନ୍ତି ତ ତମେ ଦୋଳି ଛାଇ ଖୋଜିରେ ଆସିବ କୋଉଠୁ
ଦଳି ତ ମା ଏକ ବର୍ଷ ମାନ ତାହେଲେ ମାନେ ସେମିତି କିଛି ନାଇଁ ସବୁଆଡେ ଯୋଆଡେ ଗଛ ଫୁର୍ଛ ଅଛି ଗଛ ଥିଲେ ସିନା ଦୋଡି ଲଗେଇବେ। ଗଛ ନଥିଲେ ଧଳି ଘୋରୁ ଆସିବ
ଦୋଳି ତଣ୍ଡି ଛାଡନ୍ତୁ ଏ ରଜ ବୋଲି ବି ଗୋଟେ ଜିନିଷ ମାନେ ତିନି ଦିନ ପଳେଇଲା ପଛେ ଜଣା ହି ପହିଲାନି କଣ ହଉଛି କଣ ନହଉଛି ବୁଝୁଛନ୍ତି ନା? ହ
ରଜ ବସ ଟୋଟାଲ ଜଣା ପଡନି ବା
ନା ଆଉ ତା ଦେହରେ ଯୋଉ ଗୁଳୁ ଗୁଳି ହଉଛି। ସେ ତ ଅଲଗା ପ୍ରକାର ପୁରା ନା ନୂଆ ଡ୍ରେସ ପିନ୍ଧି ହଉଛି ନା ଘରୁ କୁଆଡେ ବାହାରିକି ବୁଲି ହଉଛି ହେଲା
ଛାଡ ଏ ବର୍ଷ ମାନେ ଏମିତି ମାନେ ରଜ ଟା ଏମିତି ଗଲା ନା ବର୍ଷା ଅଛି ମାନେ ଏ କୁହନ୍ତି ନା ରଜ ପାଗ କରିଛି। ଯି କି ନା ପାଗ ବି ସେମତି ନାହିଁ ଆଉ ହ ଚାରଟା ବାଜିଲା ବେଳକୁ ହୁଁ ଉଁ ବର୍ଷା ବର୍ଷା ଉଠେଇ ଯାଉଛି। ଘଡଘଡି ଫଡ ଗଡି ମାରିକି ପୁରା ଧୂଆଁ କରିଦଉଛି। ଆଉ
ତାପରେ ଆଜି ମୁଁ କହୁଥିଲି କି ଆଣ୍ଟି ଟିକେ ମୋବାଇଲ ବିଷୟରେ କଥା ହବା ମୋବାଇଲ ଆମେ ଯୋଉ ବ୍ୟବହାର କରୁଚେ ସେଇଟା କେତେ ଦୂର ମାନେ ଆମ ଉପରେ ଭଲ ପ୍ରଭାବ ପକଉଚି ଆଉ କେତେଟା ଖରାପ ପକଉଛି ଠିକ ଅଛି। ଆମେ ଏଇ ବାସ୍ କଥା ହବା ଦେଖନ୍ତୁ। ମୋବାଇଲ ଟା ଯିଏ ବି ତିଆରି କରିଥିଲା। ସେ କିଛି ଭଲ ଭାବିକି ତିଆରି କରିନାଇ ଠିକ ଅଛି। ଆମେ ସେଇଟାକୁ ଖରାପରେ ନବା କି ଭଲରେ ନବା ସେଇଟା ଆମ ଉପରେ ମାନେ କଣ ନିର୍ଭର କରେ ଠିକ ଅଛି ମୋବାଇଲ ଆଜ୍ଞା ଦେଖ। ମୋବାଇଲ କୁ ନେଇକି ଲୋକମାନେ ଏଇ ମୋବାଇଲ ରୁ ଘରେ ବସିକି ବିଭିନ୍ନ ପ୍ରକାରର ମାନେ କ କଣ୍ଟେଣ୍ଟ ହଉ ଛୋଟ ଛୋଟ ଭିଡିଓ ହଉ ରେସିପି ହଉ ପକେଇକି ମାନେ କଣ ନିଜର ଖର୍ଚ୍ଚ ସହିତ ନିଜ ପରିବାରକୁ ବି ଚଳେଇ ପାରୁଛନ୍ତି।
ହଁ।
କିନ୍ତ ତୁ ଦେଖନ୍ତୁ ଗୋଟେ ଜିନିଷ ଖରାପ ଜିନିଷ ହଉ ଯୋଉ ମାନେ କଣ କହିଲେ ଯେମିତି ବହୁତ କିଛି ଜିନିଷ ଖରାପ ଅଛି ଆଣ୍ଟି ଟିକେ ବାହାରକୁ ଆସିବି କି ଆପଣଙ୍କ ଭଏସ ଟା ଶୁଭୁନି।
ହଁ ହଉ। ଭଲ ଅଛି ଖରାପ ବି ଅଛି କିନ୍ତୁ ଆମ ମାନଙ୍କ ଉପରେ ଡିପେଣ୍ଡ ଆମେ କଉଟାକୁ ଇଉଜ୍ କରିବାଟା କି କିନ୍ତୁ ଅବିକା ଖରାପ ଟାକୁ ହିଁ ଆଗ କ୍ୟାପଚର କରୁଚନ୍ତି।
ଆଜ୍ଞା।
କିନ୍ତୁ ଆମ ମାନେ ହେଁ ହାଲୋ।
ଆଜ୍ଞା କୁହନ୍ତୁ।
ମାନେ ଖରାପ ଜିନଷ ମାନେ ଜେନେରେସନ ଖରାପ ନୁହଁ କିନ୍ତୁ ମେନ୍ ହେଲା ଆମେ ମାନେ ହିଁ ତାକୁ ଉ ଠିକ ବା ବାଟରେ ନେଇ ପାରୁନୁ ଯୋଉମାନେ ନଉଛନ୍ତି। ସେମାନେ ସେ ଫୋନ ରୁ ଶୁଣ ମୋର ଗୋଟେ ପୁଅ ଝିଅଟେ ଅଛି ବିନା ଥନ ବେ ବିନା ଟି ସନ ରେ ସିବି ଏସ୍ଇ ପାଟନ ସେ ପଢୁଛି ବିନା ଟ୍ୟୁସନରେ ସେ ମୋବାଇଲ ହ ପାଠ ପଢୁଛି ଆଉ ନାଇଟି ଏ ମାନେ ନାଇ ରଖଛି କାହିଁକି ସେ ପିଲା ହବନି? ମ କଣ କତି କଲା ତାର କିନ୍ତୁ ଆଉ ଗୋଟେ ଝିଅ ଅଛି ମୋବାଇଲ ରେ ପଢୁଛି ତା ସହିତ ଟିକେ ଏପଟ ଟ ହେଇଗଲା ବେଳକୁ ସେ କଣ କରୁଛି ଏଇ? ୟୁଟ୍ୟୁବ ଦେଖୁଛି। ଆଉ ଗେମ୍ ଖେଳୁଛି। ସେଟା କଣ ସେଟା କିଛି କହିହବନି ପିଲାମାନେ ଆମ
ହଁ। ଆପଣ ଯୋଉ କହିଲେ ୟୁଟୁବ ଦେଖୁଛନ୍ତି ଦେଖନ୍ତୁ। ୟୁଟ୍ୟୁବ ଟା କିଛି ଖରାପ କଥା ନୁହେଁ ଏ ୟୁଟ୍ୟୁବ ରେ ଆେ ବହୁତ କିଛି ଶିଖିବାର ଅଛି ଠିକ ଅଛି ତାପରେ ବହୁତ କିଛି ମାନେ ବହୁତ କିଛି ଶିଖିବାର ଅଛି ଯୋଉଟା କି ଆମେ ଜାଣିନେ ସେ ବିଷୟ ଆମେ ବହୁତ କିଛି ଶିଖିପାରିବା। ସେମିତି ରୋଷେଇ ହଉ କିମ୍ବା କୌଣସି ମାନେ ଚିତ୍ର ହଉ କିମ୍ବା କୌଣସି
ସବୁ ସବୁ ଜିନିଷ ସବୁ ଜିନିଷ ମା ୟୁଟୁବ ରେ ୟୁଟୁବ କିଛି ଖରାପ ଜିନିଷ ଦଉନି କି ୟୁଟ୍ୟୁବ ରେ ବି ଭଲ ଜିନିଷ ବହୁତ ଭଲ। ଜିନିଷ ଦଉଛି। ଘରଠୁ ନେଇ ବାହାର ପର୍ଯ୍ୟନ୍ତ ଯେକୌଣସି ଜିନିଷ ତମେ କରିବାକୁ ଚାହୁଁଛ ବା କରି ଆସୁନି କି ବୁଝି ପାରୁନ? ଟ ହେଇଯିବ ସାଙ୍ଗେ ସାଙ୍ଗେ
ତ ୟୁଟ୍ୟୁବରେ ଶିଖୁଛ। କିନ୍ତୁ ଦେଖନ୍ତୁ ଗୋଟେ ଖରାପ କଥା କଣ ହଉଛି ନା ଆ ଖାଲି ବହୁତ ଛୋଟ ବୟସରୁ। ପିଲାମାନେ ମୋବାଇଲ ଚ ତ ଏତେ ହେଇାଉ ଏତେ ମାନେ ହେଇଯାଉଛନ୍ତି। ଯାହା ଦ୍ଵାରା ତାଙ୍କର ଖାଇଲା ବେଳେ ମୋବାଇଲ ଦରକାର। ଶୋଇଲା ବେଳେ ମୋବାଇଲ ଦରକାର। ମାନେ ଏମିତି କି ଧର ମା, କକାମ କରିବେ ଛୁଆ କାନ୍ଦୁଛି।ତ ଦେ ମୋବାଇଲ ଦଦେ ସେ ଚୁପ୍ ହେଇଯିବେ, ଫାଷ୍ଟ ଭୁଲ ହଉଛି ମାଙ୍କର ଯିଏ ସେମାନେ କଣ କରୁଛନ୍ତି ନା ଛୁଆକୁ ମୋ ବାଇଲ ଧରେଇ ଦେଇକି ନିଜ ଇଏ କରୁଚନ୍ତି। ସିଏ ଯାହା ଦ୍ଵାରା କଣ ହେଲା ନା ପିଲା ଟା ଗୋଟେ ମୋବାଇଲ ଭିତରେ ହିଁ ବାନ୍ଧି ହେଇଗଲା। ସେ ବଡ ହେଲା ପରେ ଦେଖିବେ ତା ସ ଏଥିପାଇଁ ଆଜିକାଲି ପିଲାଙ୍କର କଣ ହଉଚି ନା ପାଟି ପାଟିଟା ବହୁତ କମ ମାନେ ଜଲଦି ଖୋଲିବା ପରିବର୍ତ୍ତେ ସେ କଣ ହଉଚି ଡେରିରେ ଖୋଲୁଚି।ସେ ତ ଖାଲି ଦେଖିଲା କିଛି କହିଲା କିଏ ଣ୍ଟିଏ, କିଛି ତ କହିଲାନି ଆଗେ ଆମେ ପିଲାକୁ କଣ କହୁଥିଲେ। ଏ ନାଇଁ ଦେଖେ ବଗ ଦେଖେ ସେ ବଗ ସିଏ ମା ସେ ବାପା, ସେ ଭାଇ, ତ ଆମେ ଏମିତି କହୁଥିଲେ ଯା ଦ୍ଵାରା କଣ ହଉଥିଲା ନା ପିଲାଟି ଶାରୀରିକ ମାନସିକ ସ୍ତରରେ ଜଲଦି ଷ୍ଟ୍ରଙ୍ଗ ହଉଥିଲା, ଜଲଦି କଥାବାର୍ତ୍ତା କରୁଥିଲା।ଏବେ କଣ ହଉଚି ନା ପିଲା ପାଟି ଖୋଲୁନାହାନ୍ତି, ଯାହା ଦ୍ଵାରା ତାଙ୍କୁ ଆମକୁ କଣ ମାନେ ତାଙ୍କୁ ଥେରାପି ଦବାକୁ ପଡୁଚି କଥା କହିବା ପାଇଁ । କରୁଛନ୍ତି ନା? ତ ଦେଖନ୍ତୁ ତାପରେ କଣ ହଉଚି ପିଲାଟି ମାନେ ମୋବାଇଲ ଟ ମୁଁ କିଛି ଦିନ ତଳେ ମୋର ଗୋଟେ ସାଙ୍ଗର ଘରକୁ ଯାଇଥିଲି, ତାର ତାର ଛୋଟ ପୁଅ ଟା ଆମେ ବସିକି କଥା ହଉଚେ ସେ ଆସିଲା ମାମା ଫୋନ ଦିଅ ଫୋନ ଦିଅ, ତା ମାମା କହିଲା ମୁଁ କହିଲି ବାବା ଫୋନ କଣ ନା ମୁଁ ବସିକ କାଟୁନ ଦେଖିବି । ମୁଁ କହିଲି କାହିଁ କାଟୁନ ଦେଖିବୁ? ଜଣକ ଖେଳୁ ନା ନା ମତେ କାଟୁନ ଦରକାର। ସବସ୍ ଫୋ ନେଇଗଲା, ତାର ସୋଫା ଉପରେ ବସିଲା। କାର୍ଟୁନ ବସିଲା।ଦେଖି, ଦେଖି, ଦେଖି ସେଇଠି ହିଁ ଶୋଇ ପଇିଲା। ତ ମୁଁ କହିଲି ମୁଁ କହିଲି ଆରେ ଇଏ କଣ ଏ ଏଗୁୁରା କଣ? ନା ନାଇଁ ଆଉ ସେ ମୋବାଇଲ ଧରିଲେ ହିଁ ଇଏ, ଆଉ ମୋବାଇଲ ଧରଦଲେ ସେ ଚୁ, ମୁଁ କହିଲି ଟା ସବୁବେଳେ ସଲ୍ୟୁସନ୍ ନୁହଁ । ଏତେ କମ୍ ଏଜରୁ ସବୁ ବେଳେ ଲାଇଟ୍ ସମସ୍ତଙ୍କ ଛୋଟ ଛୁଆ ସେନ୍ସିଟିଭ ଆ ମାନେ ତାଙ୍କ ସେ ଏତେ ଇଏ କରିପାରିବେନି।ବୁଝନ୍ତ ନା ତ ସେଇ ଅବସ୍ତା ଟା ତ ରହିଲା, ତ ଯାହା ଦ୍ୱାରା ଆଖି ଉପରେ ପ୍ରେସର ପଡ଼ିଲା। ପିଲା ଟା କଣ ଆଉ, ଆସ୍ତେ ଆସ୍ତେ ଖରାପ ବାଟକୁ ବି ଗଲା।
ସେଇ ତ ଅବିକା ଜନ ତମେ ତ କହିଲି ତମୁକୁ କଣ? ମାନେ ଆଗରୁ ଆଗରୁ ମା ମାନେ କଣ କରୁଥିଲେ ପିଲାମାନଙ୍କୁ ତ ଖାଇବାକୁ ଦଉଥିଲେ। ବୁଲେଇକି ଗପ କୁହେଇ କଥାର କଥା କୁହେଇକି ତା ସହିତ ସେମାନେ ସେମାନେ କରୁଥିଲେ କିନ୍ତୁ ଏବେ କଣ ହଉ ଚନ୍ତି, ପ୍ରତ୍ୟେକଟି ମା ପ୍ରତ୍ୟେକ ଜିନିଷରେ
ଆଜ୍ଞା
ପ୍ରତ୍ୟେକ ଜିନିଷରେ କଣ କରୁ କିଛି ନାଇଁ ମୋବାଇଲରେ ଅଛି ଛୁଆ କାନ୍ଦୁଛି କି ମୁଁ ଅଛି କିଛି କାମ କରୁଛି ମତେ ମତେ ମାନେ ମତେ ସେ କୌଣସି କାମରେ ଇଏ ନ କରିବ ସେଥିପାଇଁ କଣ କରନ୍ତି କି ପିଲାକୁ ଫୋନ ଧର ଦଉଛନ୍ତି ଆଉ ଖାଇଲା ବେଳେ ବି ସେମତି ଖାଇଲା ବେଳେ ସେମିତି ମା କଣ କରୁଛି ପିଲାକୁ ମୋବାଇଲ ଦେର ଦଉଛି ମୋବାଇଲ ପିଲା ଦେଖୁଛି ସାଙ୍ଗେ ସାଙ୍ଗେ ମା ତାକୁ ଶୀଘ୍ର ମାନେ ଯେତେ ଶୀଘ୍ର ସରିବ କିନ୍ତୁ ତା ଦେହରେ ଖରାପ ଟା କଣ ହଉଛି ପିଲା ଶୀଘ୍ର ଖାଇବା ଖାଇବା ଖାଇଦେଲା ସିନା କିନ୍ତୁ ତାର କଣ ଟା ଖାଇଲା କେତେ ପରିମାଣ ତା ଦେହକୁ ଗଲା କେତେ ଏତେ ପରିମାଣର ଦେହ ତାର ଇଏ ହେଲା ସେଇଟା ସେଇଟା ମା ବୁଝି ପାରିଲାନି ମା ର ଶୀଘ୍ର ଶୀଘ୍ର ଦରକାର ନା ତା ପାଖରେ ଶୀଘ୍ର କାମ ସିଏ କେିେ ନିଜେ ଭୋନ ଦେଖିବ
ଆଜ୍ଞା ତାପରେ ଦେଖନ୍ତୁ ଆମ ପୁରାଣରେ ଅଛି ବି ଖାଇଲା ବେଳେ ପାଟି ଚୁପ୍ କରି ଖାଇବା କଥା କଥା ହେବା କଥା ନୁହେଁ କାହିଁକି ନା ଆମେ କଣ ଟା ଖାଇଲା ଆମେ ଖାଇବାର ଟେଷ୍ଟ ହିଁ ଜାଣିବା ଦରକାର ର ଖାଇବାଟା କଣ ହଉଛି ଆମେ ତ ଜାଣିବା ଦରକାର ପ ନା ଖାଇବା ହଉଛି ଅନ ନା ଖାଇବା ହଉଛି ଭଗବାନ ଏମିତି ବି ବହୁତ ଲୋକ ଅ ପଛନ୍ତି ଯା ଦିଓଳି ଦ ମଟା ଖାଇବାକୁ ମିଳୁନି ଆମକୁ କିନ୍ତୁ ଏତେ ଖାଇବାକୁ ମିଳୁଛି ଯେ ଆମେ ଖାଇ କି ନଷ୍ଟ ବି କରୁଛେ
କରିବା ଜେନେରେସନ ତ ସେଇଭଳିଆ ହେଇସାରିଲାଣି
ଆଜ୍ଞା ତାପରେ ଦେଖନ୍ତୁ ଏବେ ଆମେ ମୋବାଇଲ ଦେଖୁଛେ ଟିକେ ବୟସ ବଡ ହେଇଗଲା ବେଳକୁ ମୋବାଇଲ ଆମକୁ ୟୁଜ କରିବ ଆମେ ମୋବାଇଲ କୁ ୟୁଜ କରିବାନି ଦେଖିବେ ବେଳେ ବେଳେ ବହୁତ କିଛି ଆସୁଛି ଯ ମୋ ମୋବାଇଲ ମାନେ ଏଇଯୋଉ ଅନଲାଇନ କ୍ଲାସ୍ ତ ବାପା ମାଆ ଆଣିକି ମୋବାଇଲ ଦେଇଦେଲେ ସେ ଅନଲାଇନ କ୍ଲାସ କଲା କି କଣ କଲା ଆମେ ତାକୁ କେବେ ଚେକ୍ କରିଛେ କେବେ ପଚାରୁଛେ ନାଇଁ କଣ ପାଠ ପଢିଲୁ ଦେଖା କଣେ ହଁତସେ ପଢିଥିବ ସେତ କ୍ଲାସ୍ କରିିଥିବ କିନ୍ତୁ ଓଫ କ୍ଲାସ କରୁଛି କି ନ କରୁଛି କି କଣ ମୋବାଇଲରେ ଦେଖିଲେ ଆମେ କେବେ ଏସ ବିଷୟରେ କଥା ହେଇଛେ ନା ସିଏ ଆଉ ମାନେ କଥା ହଉଛି ଆମ ସହିତ ବସିକି । କୌଣସି ପାଙ୍କା ଟାଇମ୍ ରେ ବସିକି ଆମେ ଭଲ ମନ୍ଦ କିଛି କ କଇପାରୁଚେ।
ଅବକା ମା ଫାଙ୍କା ମିଳି ଶୁଣନ୍ତୁ ମା ଫାଙ୍କା ମିଳିବ କୋଉଠୁ ଫାଙ୍କା ତ ମିଳିବନିନା । କହାରି ପାଖରେ ସମୟ ନାହିଁ ମୋବାଇଲ ରେ ସମସ୍ତେ ରହିଲେ ବାପା ରହିଲା ପୁଅ ରହିଲା ଝିଅ ରହିଲା ସମସ୍ତେ ରହିଲେ ମା ବି ରହିଲା ମା କେମିତି ଶୀଘ୍ର କାମ ମା ଫୋନ ଦେଖିବା ବାପା କହିବେ ତମେ କେମିତି ତମେ କାମ କଣ କରୁଛ ମୁଁ ମୋବାଇଲ ଦେଖିବି ମୋ କାମ ସାରିକି ଆସିଲି ମୁଁ ମୋବାଇଲ ଦେଖିବି। ପିଲାମାନେ କଣ କହିବେ ଆମେ କେମତି କେମିତି ଅଳ୍ପ ବହୁତ କି ନା ଟ୍ୟାକ୍ସ ଟିକେ କରିଦେଇକି ସ୍କୁଲ ରେ ଟୀୟୁସନ ରେ ଯାହା ପାଠ ଦିଆହେଇଛି ଶୀଘ୍ର ସା ଆମେବି ମୋବାଇଲ ଦେଖିବୁ। ମୋବାଇଲ ଦେଖିବା ଦ୍ଵାରା କଣ ହଉଛି ନା ମାନେ ସମସ୍ତେ ଜେଜେ ଜେଜେ ମୋବାଇଲ ରେ ଯେତେ ଧରଲେ କି କେହି କାହା ପାଖରେ ସମୟ ନାହିଁ ବସିବା ପାଇଁକା ଆଗରୁ କଣ ଲୋକମାନେେ ବସୁଥିଲେ ବାପା ବାପା ମା ଝିଅ ପୁଅ ସମସ୍ତେ ଏକାଠି ହେଇ ବସୁ ଥିଲେ। ଖାଉଥିଲେ ଏକତା ନାହିଁ ଆଉ। ମା ମେନ୍ ହେଲା ଏକତା ନାହିଁ ଏକତା ରହିଲେ ଏସବୁ କିଛି ହେଇପାରନ୍ତା ନାହିଁ କାହାରି ପାଖରେ କାହାର ସମୟ ନାହିଁ ନା ବାପା ବାପା ପୁଅ ପୁଅ ପାଖକୁ ସମୟ ନାହିଁ ପୁଅ ପାଖରେ ଝିଅ ପାଖରେ ସମାନ ନାହିଁ ଏମିତି ହିଁ ସବୁ ଚାଲିଛି
ଆଜ୍ଞା ଆଜ୍ଞା ମୋ କହିବା କଥା ଆମେ ମୋବାଇଲ କୁ ଯେତିକି ଦରକାର ଆମେ ସେତିକି ୟୁଜ କରିବା ମୋବାଇଲ କୁ। ଆଉ ବାକି ଯେତିକି ହେଲେ ଆମ ଘର ସହିତ କଥା ହବା ଆମ ଘର ସହିତ ବଣ୍ଡିଙ୍ଗ ରଖିବା ବାପା ସହିତ ବାପା ମାନେ ଗୋଟେ ପୁଅର ଭଲ ସମ୍ପର୍କ ରହୁନି ମା ସହିତ ଝିଅ ଭଲ ସମ୍ପର୍କ ରହୁନି ଏଇଟା ସବୁ ହଉଛି ମୋବାଇଲ ପାଇଁ ମୋବାଇଲ କୁ ଆମେ ଯେତେ କମ ୟୁଜ କରିବା ତାପରେ ଆଣ୍ଟି ଜାଣିଛନ୍ତିନା ମୋବାଇଲ ର ଯୋଉ ରେଡିଏସନ ଟା ହଉଛି ସେଇଟା ଆମ ସ୍କିନ ଆମ ଯଉ ବ୍ରେନ ପାଇଁ ବହୁତ ଖରାପ ମାନେ ଇଏ